ନମସ୍ ନମସ୍କାର ମ୍ୟାଡ଼ମ୍।
ଭଲ ଅଛନ୍ତି।
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଉ କଣ ଖବର ବାକି ସବୁ ଖାଇବା ସରିଗଲାଣି ଆପଣଙ୍କର?
ହଁ ହଁ ଏବେ ଖାଇଛି ହିଁ ମୁଁ।
ଆଛା ଆଚ୍ଛା ମୁଁ ବି ଏବେ ଅଧଘଣ୍ଟା ହବ ଖାଇକି ଆସିଲି।
ହୁଁ ହୁଁ।
ଆଉ ବାକି କିଛି? ଆ ବୁଲାବୁଲି ପ୍ଲାନିଂ ଏବେ ତ କିଛି ଛୁଟି ବୁଟି ଚାଲିଛି।
ହଁ ଏବେ ମୁଁ ମାନେ ମୋ ଭଉଣୀ ସହିତ ଯିବି ଟିକେ ବାହାରକୁ ଭାବୁଛି।
ଆଚ୍ଛା ଆଚ୍ଛା।
ହଁ।
ହଁ ବହୁତ ଭଲ କଥା ଆପଣ ଏଇପଟେ ଯାଉନାହାନ୍ତି। ନ୍ତୀ ମାନେଯଦି ଆପଣଙ୍କୁ ଠିକ ଲାଗେ କଲେ ଆପଣ ତ ଜାଣିଥିବେ ଅଏଠି ଓଡିଶାରେ କେତେ ବହୁତ ବଢିଆ ଗୋଟେ ଉ ଇଏ ଅଛି ହ୍ରଦ ଅଛି ଚିଲିକା ଆପଣ ଜାଣିଥିବେ ଶୁଣିଥିବେ?
ହଁ ହଁ ହଁ ଶୁଣିଛି।
ହୁଁ ହୁଁ ସେଇଠିକି ବି
କିନ୍ତୁ।
ଯାଇନାହାନ୍ତି ଏଯାଏ?
ନା ନା।
ଯାଆନ୍ତୁ ବହୁତ ଭଲ ଲାଗିବ ଆପଣଙ୍କୁ ସେ ବିଷୟରେ ଜାଣି ତଥିବେ ବୋଧେ ଆପଣ।
ଛୋଟ ଥିଲା ଟାଇମରେ ସ୍କୁଲରେ ଯୋଉ ତାର ଗୋଟେ କବିତା ତା ଟାଇପର ଥିଲା ବହିରେ ସେଇଟା ପଢେଇଥିଲେ ହଁ।
ହଁ ହଁ ହଁ କାଳି ଯାଇ। କାଳିଜାଇ କାଳିଜାଇ ବିଷୟରେ ଆପଣ ଜାଣିଛନ୍ତି କିଛି ମାନେ ସେଥିରେ ଗୋଟେ ଚିଲିକାରେ ଗୋଟେ ମନ୍ଦିର ଥାଏ ମାନେ ଆପଣ ଯାଇନାହାନ୍ତି ତ କହୁଛନ୍ତି। କିନ୍ତୁ ଆ ମାନେ ଯଦି ବି ଶୁଣିଥିବେ ସେଠି ମାନେ ପାଣି ମଝିରେ ଗୋଟେ ଆ ମାନେ ଏମତି ଟାପୁ ଅଛି ସେଥିରେ ମନ୍ଦିର ଅଛି। ସେ ମନ୍ଦିରକୁ କାଳିଜାଇ ମନ୍ଦିର କୁହନ୍ତି ଆଉ ସେଇ କାଳିଜାଇ ମନ୍ଦିରକୁ ନେଇକି ଗୋଟେ ଏମତି ଏଇ ଷ୍ଟୋରି ବି ଗୋଟେ ଅଛି ଏ ମାନେ ଯୋଉଟାକୁ ନେଇକି ସେ ମନ୍ଦିର ବନିଛି ସେମିତି କୁହନ୍ତି।
ଅଁ ହଁ ହଁ ମୁଁ ସେ ଷ୍ଟୋରି ତ ଜାଣିନି ଖାଲି ଏବେ ଏଇ ପାଠପଢା ଗୁଡାକରେ ଯୋଉ କୋ ମାନେ ଆସୁଛି କି ଏଇଟା ରାମସାର ସାଇଡ ରେ ଥିଲା ମଣ୍ଟ୍ରିଏକ୍ସ ରେ ଥିଲା ତାକୁ ମାନେ ବାହାରକୁ ବାହାର ହେଇଛି ସେଇଟା ଜଣାଥିଲା।
ହୁଁ ହୁଁ ମାନେ ଯୋଉ ଗୁଡାକ ଅ କୁ ବି ଟିକେ ମାନେ କନଜର୍ଭ କରିପାରିବା ଆମେ ତାକୁ ନେଇକି ସରକାର ଯାହା ପଦକ୍ଷେପ ନଉଛନ୍ତି।
ହଁ ପରା ଭଲ ପଦକ୍ଷେପ ନେଇକି କାଢିଦେଲେ ଆଉ।
ହଁ ମାନେ ସେ ସେଇଥିରୁ ଆଉ ଗୋଟେ ଠି ଏବେ ରାମସର ରେ ତ ଅଛି ଏ ଆଁ ମାନେ ଯେତିକି ଡେଞ୍ଜର ଜୋନ ଥିଲା ସେଇଠୁ ବୋଧେ ଏବେ ଟିକେ ଆଉ ଟିକେ ବେଟର ପୋଜିସନ ରେ ଅଛି ବୋଲି ବାହାର କରିଦେଇଛନ୍ତି ସେଇଟା ହୁଁ।
ହଁ ଷ୍ଟୋରି ଟା ଆପଣ ଟିକେ କଣ ବତ୍ ଜଣେଇଲେ?
ହଁ ହଁ ଆପଣ ଶୁଣ ଆପଣଙ୍କୁ ଗଲେ ସେଠିକି ଭଲ ଲାଗିବ ଆହୁରି ମାନେ ସେଇଠି ଯଦି ଆପଣ କାହାକୁ ପାଆନ୍ତେ ମାନେ ମୁଁ ଆ ହେଇପାରେ କି ମୁଁ ବହୁତ ଭଲସେ ଜାଣନଥିବି ମୁଁ ଯେତିକି ଜାଣିଚି ଏମିତି କୁହାଯାଏ କି ସେଠି ମାନେ ଗୋଟେ ଗାଁ ଥିଲା। ଆଉ ସେଠି ଗାଁ ରେ ମାନେ ବହୁତ ଗରିବ ଘର ଫ୍ୟାମିଲି ଥିଲା। ଆଉ ତାଙ୍କ ଘରେ ଗୋଟେ ଝିଅଟେ ଥିଲା ତା ନାଁ ଥିବ କାଳିଜାଇ ଏମିତି ତ ମାନେ ହଁ ହଁ କାଳିଜାଇ ଥିବ ନା ଜାଇ ଜାଇ ଆଉ ସେ କାଳିଜାଇ କଣ ଗୋଟେ ଏମତି ତାଙ୍କର ନାଁ ଥିବ। ସିଏ ତାପରେ ତାଙ୍କର ଯେତେବେଳେ ଆଁ ସିଏ ଯେତେବେଳେ ବଡ ହେଇଯିବେ ସେ ବଡ ହେଇଗଲା ପରେ ତାଙ୍କ୍ ଙ୍କୁ ମାନେ ଆଗରୁ ସବୁ ଏମିତି ଛୋଟ ବେଳୁ ହିଁ ବାହାଘର କରେଇଦିଅନ୍ତ। ତାଙ୍କର ବି ଏମିତି ବାହାଘର ଅଁ କରେଇବା ବୟସ ହେଇଚି ବୋଧେ ତାଙ୍କୁ ବାହା କରଉଥିଲେ। ତ ଯୋଉ ଚିଲିକା ବାଲା ସେ ଯୋଉ ହ୍ରଦ ଅଛି। ତାଙ୍କର ଯୋଉ ଅଁ ମାନେ ଆଗରୁ ତ ଏମିତି ରାସ୍ତାଘାଟ ଏମିତି କିଛି ସୁବିଧା ସେମିତି କି କିଛି ନଥିଲା ଏବେ ବି ତ ସେଇ କାଳିଜାଇରେ ଆପଣ ଯିବେ ଯଦି ସେଥିରେ ଆପଣଙ୍କୁ ଡଙ୍ଗାରେ ହିଁ ଯିବାକୁ ପଡିବ ତ ସେଇ ଟାଇମ୍ ରେ ବି ସେମାନଙ୍କୁ ମାନେ ଏ ଗାଁ ରୁ ଏଙ୍କ ମାନେ କାଳିଜାଇ ଯୋଉ ହ୍ରଦ ଅଛି ସେପଟରୁ ଗୋଟେ ପଟକୁ ତାଙ୍କର ଗାଁ ଥିଲା ଆଉ ଗୋଟ ଗୋଟେ ପଟକୁ ତାର ଶଶୁର ଘର ଥିଲା ତ ନା ସେ ଝିଅ ଟା ଛାଡିବାକୁ ଯାଆନ୍ତି ନା ବାହାଘର ପରେ ତା ସ୍ଵାମୀ ଘରକୁ ତ ତାକ ତାକୁ ନେଇକି ଛାଡିବାକୁ ଯାଉଥିଲେ ତା ଶାଶୁ ଘରକୁ ତ ସେଇ ଟାଇମରେ କିଏ ମାନେ ଗୋଟେ
ମାଁ ବାପା ସହିତ ଯାଉଥିଲେ ନା କଣ?
ତା ବାପାଙ୍କ ସହିତ ଯାଉଥିଲା ସେତେବେଳେ ତା ବାପା ତାକୁ ଛାଡିବାକୁ ନେଇକି ଯାଉଥିବେ। ସେ ପୁରା ବୋହୁ ବେଶରେ ଥିବ ସେ ଝିଅ ଟା ତାକୁ ଗୋଟେ ଡଙ୍ଗାରେ ବସେଇକି କି ମାନେ ଆଁ ନେଇ ନେଇକି ଯାଉଥିବେ ଆହୁରି ଯେତେବେଳେ ପାଣି ମଝି ମଝା ମଝି ଜାଗା ଏମିତି ହେଇଯିବ ସେ ଟାଇମ୍ ର ମାନେ ବହୁତ ବର୍ଷା ବି ହଉଥିବ ବିଜୁଳି ଘଡ଼ଘଡ଼ି ମାରୁଥିବ।
ହ
ଆଉ ପୁରା ସେ ଅଶାନ୍ତ ବାଲା ପାଣି ଥିବ ତ ସେଇଥିରେ ସେ ଡଙ୍ଗା ଟା ଓଲଟିଯିବ। ଆଉ ସେଇ ଢଙ୍ଗା ଟା ଓଲଟି ଗଲେ ସେଥିରେ ସେ ଜାଇ ଆ ସିଏ ମାନେ ସେଇଠି ବୁଡ଼ି କି ସେ ମରିଯିବେ ଆଉ ତା ବାବା ବଞ୍ଚିଯିବେ ତାପରେ ସେ ବାବା ତାଙ୍କର ସେ ଆସିଯିବେ ସେ ବହୁତ କାନ୍ଦିବେ କିନ୍ତୁ ସେଇ ଝିଅ ଟା ଯୋଉ ସେ ଝିଅ ମରିଯିବ ତାଙ୍କରି ନାଁରେ? ସେଇ ଜାଗାରେ ସେଠି ଯୋଉ ଟାପୁ ଥିବ ସେଇଠି ତାଙ୍କରି ନାଁରେ ଗୋଟେ ମନ୍ଦିର ବନିବ ଦିହଙ୍କୁ କାଳି ଯାଇ ଏମିତି କୁହନ୍ତି।
ଆଚ୍ଛା ସେ ମନ୍ଦିରରେ ଯଉଦେବୀ ଅଛନ୍ତି ସେ ଝିଅ ଟା ସେ
ସେଇ ଝିଅଟା ହଁ ହଁ ହଁ ହଁ ସେମ ତି ମାନନ୍ତି ସେଇ ଝୀଅ ଟାକୁ ପୂଜା କରନ୍ତି ଆଉ ଏମିତି କୁହାଯାଏ ଏବେ ବି କି? ସନ୍ଧ୍ୟା ବେଳେ ଯଦି ଆପଣ ଯିବେ ସନ୍ଧ୍ୟା ବେଳେ ନା ରାତିରେ ଯଦି ସେଠିକି ଆପଣ ଯିବେ ବୋଲି ଏବେ ବି ସେ ଝିଅର କାନ୍ଦ ଏବେ ବି ସ ଉଭାଏ ସେମତି କୁହନ୍ତି ମାନେ ସିଏ ଯୋଉ ଟାଇମ୍ ରେ ଅ ଯୋଉ ପାଣି ରେ ଭାସିବା ଟାଇମ୍ ରେ ସେ ଯେତିକି ଚିତ୍କାର କରୁଥିଲା। ଯଉ କାନ୍ଦୁଥିଲା ସେ ଟାଇମ୍ ରେ ସେ ଭଏସ୍ ଗୁଡ଼ା ଲୋକ ମାନେ ଏବେ ବି ସେମିତି ଶୁଭେ ବୋଲି ସେମିତି କୁହାଯାଏ।
ହଁ ହଁ ହଁ ଶୁଭୁଥିବ ସେଠି ଯାଇକି ମାନେ ବୁଲାବୁଲି କରିଲେ ଜଣା ପଡ଼ିବ ଆଉ।
ହୁଁ ହୁଁ ହୁଁ ମାନେଷ୍ଟୋରି ତ ଷ୍ଟୋରି ତ ସେମିତି କୁହନ୍ତି ହିଁ ଏମିତି ଯିବ ମାନେ ସେ କାଳ୍ପନିକ ବି ହେଇପାରେ ସ ତ୍ୟ କଥା ବି ହେଇପାରେ ତ ଜାଣ ଆପଣ ଗଲେ ଜାଣିବେ ଯଦି ଆପଣ ସେମିତି କିଛି ଆ ପଣଙ୍କୁ ବି କିଛି ମିଳେ ପ୍ରମାଣ ମତେ ବି ଟିକେ କହିବେ? ଆଉ ବାକି ସେଥି କେତେ ମାଛ ହଁ ମାଛ?
ହୁଁ ହୁଁ ସେଠି ତ ପୁରା ମାନେ ଏ ମାନେ ସେ ସମୁଦ୍ରରୁୁ ମିଳୁଥିବା ମାନେ ଏମତି ମାଛ କଙ୍କଡ଼ା ଏ ସବୁ ବଢ଼ିଆ ଖାଇବାକୁ।
ହଁ ହଁ ହଁ ହଁ ହଁ ହଁ ସେଇଠି ଯୋଉ ରେଜର୍ଟ ଗୁଡ଼ାକ ଥାଏ ସେ ଠି ସବୁ ରୁହନ୍ତି ଲୋକ ଗୁଡ଼ାକ ତ ସେଇଠି ଆପଣଙ୍କୁ ସବୁ ପ୍ରକାର ମାଛ ମିଳିବ ଖାଇବା ପାଇଁ। ଆପଣ କେବେ ଗଲେ ସେଇଠି ରହିବେ ମାନେ ଗୋଟେ ଦିନ ରହିବେ ସେଇଠି ଆଉ ପୁରା ଭ୍ୟୁ ନେବେ ସେଠି ଆପଣଙ୍କୁ ଭଲ ଲାଗିବ। ଆଉ ଶୀତ ଦିନରେ ଖାସ କରିକି ଆପଣ ଗଲେ ଭଲ ରହିବ। ସବୁ ମାନେ ଅଲଗା ଅଲଗା ଦେଶର ପକ୍ଷୀ ଗୁଡ଼ା କ ସବୁ ଆସନ୍ତି ଶୀତ ଦିନରେ ଚିଲିକା ଆସନ୍ତି। ଆଉ ବହୁତ ଭିଡ଼ ଥାଏ ସେ ଟାଇମ୍ ରେ ଚିଲିକା। ଗଳି ବହୁତ ଥାଏ। ଯିବେ ଆପଣ ଦେଖିଛି ଆପଣଙ୍କୁ ସେଇ ଟାଇମ୍ ରେ ଯଦି ଫ୍ରୀ ମିଳେ। ବହୁତ ଭଲ ଲାଗିବ ଆପଣଙ୍କୁ।
ଟାଇମ୍ ଆସିଲେ ମାନେ ସେଇ ଟାଇମ୍ ରେ ଯିବାଟା ଠିକ୍ ରହିବ ଚିଲ୍ଲିକା।
ହୁଁ ହୁଁ ହୁଁ।
ସେ ମନ୍ଦିରକୁ କେମିତି ମାନେ ଡଙ୍ଗାରେ ଯାଆନ୍ତି?
ହୁଁ ହୁଁ ଡଙ୍ଗାରେ ଯାଆନ୍ତି ମାନେ ସେଠି ହି ସବୁ ପ୍ର୍ରକାର ଡଙ୍ଗା ଅଛି ମାନେ ଏ ଯୋଉ ନର୍ମାଲ ଯୋଉ ଡଙ୍ଗା ଥାଏ ଏଇ ଯଉ ସାଧା ବାଲା ମାନେ ବୁଝି ପାରୁଛନ୍ତି ନା ମାନେ କିଛି ଏମିତି ଉପରେ କିଛି କଭର ହେଇନଥିବ ଯାହାଜ ବି ଯାଏ ଜାହାଜ ମାନେ ବଡ ବାଲା ଯାହାଜ ନୁହଁ କିନ୍ତୁ ସେ ମଟର ଲାଗିକି ସେମିତି ବି ଡଙ୍ଗାାଯାଏ ଆପଣ ଏମିତି ନର୍ମାଲ ଗଲେ ବି ଯାଇପାରିବେ ଆଉ ଗୋଟେ ଗୋଟେ ମାନେ ଆପଣ ଯଦି କହିବେ କିଛି ସ୍ପସିଆଲ ମାନେ ସେଇଠି ଆପଣ ବୁକ୍ ବି କରିପାରିବେ ଏବେ ମନେକର ଆପଣଙ୍କୁ ଆପଣ ଗୋଟେ କାହାକୁ ବଡେ ରେ ନେଇକି ଯାଇଛନ୍ତି କାହାକୁ ଗୋଟେ ସପ୍ରାଇଯ ଦେବେ ସେମିତି ଭାବିକି ତ ଆପଣ ଗୋଟେ ଡଙ୍ଗା ସଜେଇକି ବି ସେଇ ଥିରେ କେକ କଟିଙ୍ଗ କରିପାରିବେ ମାନେ ସେଇ ସେ ସୁବିଧା ବି ଅଛି ସେମାନେ ସେଠି ସବୁ ଜିନିଷ ଆଲାଓ କରନ୍ତି ଭଲ ଲାଗିବ ହୁଁ ବହୁତ ଭଲ ଲାଗେ ମାନେ ସବୁଠୁ ବଢିଆ ଜିନିଷ ହେଲା କି ସେଇଠି ଆପଣ ଯେତେବେଳେ ସେ ବୋଟ୍ ରେ ବସିବେ ସେ ଡଙ୍ଗାରେ ବସିକି ଆପଣ ତଳକୁ ପାଣି କୋଉଠି କୋଉଠି ମାନେ ସେ ଏଟା ଟିକେ ଉଚ୍ଚା ଥାଏ କିନ୍ତୁ ମଝା ମଝି ସେତେବେଳେ ହେଇଯିବ ସେତେବେଳକୁ ସେ ପାଣି ଟା ମାନେ ସେ ଡଙ୍ଗା ଟା ଟିକେ ମାନେ ସେ ପବନ ରେ ଟିକେ ଏମିତି ହଲଚଲ ହୁଏ ତ ଆଉ ଡଙ୍ଗା ଟିକେ ଅଧିକା ବୁଡେ ତ ସେଇ ଟାଇମ ରେ ଆପଣ ମାନେ ହାତ ତ ପାଇପାରିବେ ତାପରେ ସେ ପକ୍ଷୀ ଗୁଡାକ ଯୋଉ ବୁଲନ୍ତି ସେତେବେଳେ ଆପଣ ମାନେ ସେଇଠୁ କିଛି କିଣିକି ନେଇଯାଇଥିବେ ସେମାନଙ୍କ ପାଇଁ ଖାଇବା ଆପଣ ହାତ ଦେଖିଲେ ସେମାନେ ଆସିକି ଆପଣଙ୍କ ହାତ ହାତରୁ ନେଇକି ଖାଆନ୍ତି ହଁ ନହେଲେ ଆପଣ ଏମିତି ଫୋପାଢିଲେ ବି ସେମାନେ ତାକୁ କ୍ୟାଚ ବି କରନ୍ତି ବହୁତ ଭଲ ଲାଗେ ସେ ଆଜ୍ଞା। ଖାଲି ଏତିକି ଧ୍ୟାନ ରଖିବେ ଏତିକି ଧ୍ୟାନ ରଖିବେ କି ସେଠି ଯୋଉ ମାନେ ଯୋଉ ବେଲଟ୍ ଦିଅନ୍ତି ସେଫଟି ପାଇଁ କି ବାସ ବାସ ତାକୁ ପିନ୍ଧିବେ ମାନେ ଫୋଟୋ ଫଟୋ ନେଲେ ବି ଠିକ୍ ଅଛି କିନ୍ତୁ ଟିକେ ହଁ ଧ୍ୟାନର ସହିତ ମାନେ ଫୋନ ତଳେ ପଡିଯିବ କି ମାନେ ଏବେ କା ଟିକେ ସତର୍କ ରହିବା ଜରୁରୀ ଆଉ
ହଁ ଏବେ ତ ସେମିତି ଏ ଉ ଦୁର୍ଘଟଣା ବହୁତ ହଉଛି ହୁଁ ପାଣିରେ ଡୁବି ଡୁବି ବୁଡି ବୁଡିକି ମରି ଯାଉଛନ୍ତି
ସେଇଟା ସେଇଟା ତ ନିଜ ଦ୍ଵାରା ଯାହା ଯେ ଏତିକି ହଉଛି ତାକୁ ଧ୍ୟାନରେ ରଖିକି ବୁଲିବାକୁ
ହୁଁ। ଠିକ କଥା କହୁଛନ୍ତି।
ହୁଁ ତ ଆପଣ ଅ ଯିବେ ତାହେଲେ ଆ ଆପଣଙ୍କର ଯିବାର କିଛି ପ୍ଲାନିଂ ଅଛି ନା କଣ?
ନା ମାନେ ପ୍ଲାନିଂ ଅଛି ଲେକନ୍ କିନ୍ତୁ ଦି ତିନିଟା ଜାଗା ଏ ତି ବାଛିକି ରଖା ହେଇଛି କୋଉଠିକୁ ଯିବୁ ଏ ଯାଏ ସେ ଟିକିଟ କରିବୁ ଏବେ
ଉ ହୁଁ ହୁଁ।
ତାପରେ ଯିବୁ ସେପଟେ
ହଁ ବହୁତ ଭଲ କଥା ଆପଣ ଗଲେ କି ସେଠି ମାନେ ଭଲ ଲାଗିବ ଆପଣଙ୍କୁ ଗଲେ କି ମତେ
ହଁ କଣ କଣ ଥିଲା କଣ ଜଣେଇବି ଆଉ।
ହଁ ନିହାତି ଆଉ ସେଇଥିରେ ମାଛ ନିହାତି ଟ୍ରାଏ କରିବେ। ସେଠି ରହିବେ।
ହଁ ହୁଁ, ଆପଣ ବି ମାଛ ପସନ୍ଦ କରନ୍ତି?
ହଁ ମୁଁ ଖାଏ କିନ୍ତୁ ମାନେ ଏତେ ମାନେ ବହୁତ ମୋର ଫେବରାଇଟି ସେମିତି ବାଲା ନୁହଁ। ମୁଁ ଖାଏନି। ସେଠିକି ଗଲେ ଦେଖିବା ସେ ଠିକି କେବେ ଗଲେ ମୁଁ ସେଇଟାକୁ ବି ଟ୍ରାଏ କରିବି ଆପଣ ବି ଟ୍ରାଏ କଲେ ମୋତେ ଜଣେଇବେ ଆଉ।
ହଁ ଜଣେଇବି। ହଉ ଆପଣ ଧନ୍ୟବାଦ। ବଢିଆ ବତେଇ ଦେଲେ।
ହଁ।
ହୁଁ, ଧନ୍ୟବାଦ ମ୍ୟାଡାମ୍।
ଧନ୍ୟବାଦ।